ଭାଇ ନମସ୍
ହାଲୋ ନମସ୍କାର। ଆଉ ଭାଇ କଣ କରୁଛ?
କିଛି ନାଇଁ କିଛି ନାଇଁ ଭାଇ ଏମିତି ଏକା ବସିଛି ଆଉ। ଆପଣ କଣ କରୁଛନ୍ତି ଭାଇ? ହାଲୋ। ଭାଇ ଶୁଭା ଯାଉଛି? ହାଲୋ।
ଓ କଣ ଖା
ହାଲୋ।
ଓ ଭାଇ ମୋ ସାଉଣ୍ଡ ଆସଛି?
ନା ଭାଇ ଆସୁନି।
ହେଇଟି ହେଇଟି ଏବେ ଆସଲା। ମୋ ସାଉଣ୍ଡ ଆସିଲା?
ହଁ, ହଁ।
ଓହୋ।
ଭାଇ କଣ କରୁଛ? ହ୍ୟାଲୋ।
ହଁ ହ୍ୟାଲୋ।
ଫାଇପ ହଁ ଭାଇ।
ତମର କଟୁଚି ନା ଭାଇ, ମୋର ସାଉଣ୍ଡ କଟୁଚି?
ହଁ ମୋ ପାଖକୁ ତମର ଭଏସ ତ ଆସୁନି ଏମତି ମାନେ ରହି ରହି ଆସୁଚି ଆଉ।
ସାଉଣ୍ଡଟା ବି ଟିକେ ରହି ରହି ଆସୁଛି।
ହଉ। କେମତି ଅଛ ଭାଇ?
ହଁ ଭଲ ଅଛି। ତମେ ଭାଇ?
ଆମେ ବି ଭଲ ଅଛୁ ଆଉ। ହ୍ୟାଲୋ।
ମଝିରେ ସାଉଣ୍ଡ ଆପଣଙ୍କର କଟି ଯାଉଛି।
ହୁଁ।
ମୁଁ ତ ଇଆଡେ ଫାଇବର ଲଗେଇଛି ଫାଇବର ମାନେ ଫାଇବରରେ କନେକ୍ଟ ଅଛି।
ହଁ ଭାଇ
ହ୍ୟାଲୋ।
ହଁ ଭାଇ, ହଁ ଶୁଭାଗଲା ଏବେ।
ଆଉ କଣ ଖାଇବା ପିଇବା କରୁଥିଲେ ନା ନାହିଁ ବୋଲି କହୁଥିଲି?
ଓହୋ, ଆଉ ଖାଇବା ପିଇବା ସରି ସାରିଲାଣି। ଆଉ ତମେ ଖାଇସାରିଲଣି?
ନାଇଁ ମୁଁ ଆଉ ଟିକେ ପରେ ଖାଇବି। କଣ ଖାଇଲେ?
ହଁ ଭାତ, ଡାଲି ଆଉ କଣ ଆଉ ଏଇ ତ ଆଉ।
ତମର ସବୁଦିନ ଖାଇବ ଆଉ ପୁଣି କଣ?
ହଁ ଏଇତ ସବୁଦିନିଆ ଖାଇବା ଆଉ। ତମର କଣ ହେଇଛି ଭାଇ?
ଆମର ଆଜି ତ ଦେବସ୍ନାନ, ଏମତି ତ କିଛି ଖାସ ହେଇନି। ଏ ଭାତ, ଡାଲି, ପାମ୍ପଡ଼ ଆଚାର ଟିକେ ଥିବ ବଲେ, ଆମ୍ବ ଟିକେ, ଏମତି ସବୁ ଆଉ। ଆମେ ସିନା ଖାଇଦଉଚୁ ସବୁବେଳେ ଆଉ।
ଓହୋ।
ଆଉ ଆଜି ଯାଇଥିଲେ କି ମନ୍ଦିର ଦେବସ୍ନାନରେ?
ମନ୍ଦିର, ମନ୍ଦିର ଭାଇ ତ ଯାଇନି ମୁଁ। ତମେ ଯାଇଥିଲ?
ହଁ ହଁ। ଆକଚୁଆଲି ମୁଁ ଯିବାର ଥିଲା, ଆସିଲି ମୁଁ ଯିବାର ଥିଲା ଭାଇ, ଯେ କିଛି କାମ ପଡିଲାରୁ ମୁଁ ଆଉ ଯାଇ ପାରିଲିନି। ବୋଧେ ଠା ଆଜି ଜଗା ଡାକିଲେନି ମତେ ଆଉ।
ଓ ହଁ।
ହଁ ଆପଣ କୋଉଠାକ କୋଉଠାର କି?
ହଜୁରୀଗୁଡ଼ା।
ଓହୋ। ଆଉ ଏଇଠି ଖୋଲ ଆଣିକି, ଏଠା ପାଖରେ ମନ୍ଦିର ଆମ ଘର ପାଖରେ ମନ୍ଦିର। ହେଲେ ବି କିଛି କାମ ପଡ଼ିଲାରୁ ଯାଇ ହେଲାନି ଆଉ।
ଓହୋ। ଆଉ କାଲି କଣ ଅଛି ମନ୍ଦିରରେ?
ନାଇଁ ଆଉ କାଲି କଣ ଅଛି? ଆଜି ତ ଦେବସ୍ନାନ ଥିଲା। ତିନି ଠାକୁରଙ୍କୁ ବାହାର କରନା, ଏଠି ଯୋଉ
ଗାଧେଇଥାଆନ୍ତେ?
ଅବଶ୍ୟ ହଉଛି ଦେବସ୍ନାନ ଦିନ ବି। ସମ୍ ଥା ତିନି ଥାକ। କହୁଛି କି ଏଇଟା ଏଇଠା ଫୁଲବାଣୀ ମନ୍ଦିର ଜଗନ୍ନାଥ ମନ୍ଦିର ବି ବଡ ଉତ୍ସବ ଭଳିଆ ହଉଛି ଦେବସ୍ନାନ ଦିନ।
ଓହୋ।
ଉଁ ଠାକୁର ଠାକୁରକୁ ବାହାର କରୁଛନ୍ତି ମନ୍ଦିରରୁ ତାପରେ ଗାଧଉଛନ୍ତି। ତାପରେ ଭିତରକୁ ନେଇକି ଯାଉଛନ୍ତି, ଆଜି ପୂଜା ଫୂଜା ଯେ ସାଧାରଣ ଲୋ ଲୋକ ବି ଯାଉଛି ନା ଠାକୁରଙ୍କୁ ଗାଧୋଇ ଦିଏ ଠାକୁରଙ୍କ ଚରଣ ଣ ପାଣି ଧୋଇକିନା ଆସିଛନ୍ତି।
ଆଛା ଆଉ ଭୋଗ ଫୋଗ କଣ ହଉଛି ଭାଇ?
ହଁ ସେଠି ନାଇଁ ଆଜି ଭୋଗ କିଛି ନାଇଁ ଆଜି ଖାଲି ଇଏ। ଆଜି ଠାକୁରଙ୍କୁ କେବଳ ଗାଧବେ ସ୍ନାନ କରାଇବେ। ଆଜି ଭୋଗ ନାହିଁ। ତାପରେ ଜାଣିଥିବେ ତ କେତେ ଦିନ ଯାଏ ପୁରା ଠାକୁର ରହିବେ ଅନଶଣରେ।
ହଁ।
ସଞ୍ଜ ହେଲେ ତାପରେ ବାହାରକୁନା ପୁଣି ରଥଯାତ୍ରା ଆରମ୍ଭ ହବ। ସେଇଟା ତ ଜାଣିଥିବ ଫୁଲବାଣୀରେ ବହୁତ ଧୁମଧାମରେ ହଉଛି ବୋଲି। ରଥଯାତ୍ରା ଟା।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
କଣ ସେହିଠି ପାଖାପାଖି କଣ ହଉଛି ନା କଣ ଖଜୁରୀ ପଡାରେ?
ହଁ ଖଜୁରୀ ପଡାରେ ବି ହଉଛି ତ ହଁ।
ଓହୋ। ମୁଁ ଖଜୁରିପଡା ଯାଇଛି ଅବଶ୍ୟ କିନ୍ତୁ ସେ ମନ୍ଦିରଟା ଜଗନ୍ନାଥ ମନ୍ଦିର ଟା କୁପଡ ସାଇଡ ରେ ଅଛି?
ଏ ମାର୍କେଟ ରେ ର ପୁରା ଉପରେ ଅଛି ମାର୍କେଟ ଉପରେ। ।
ଓହୋ। ମୁଁ ଯାଇଛି ଖଜୁରୀ ପଡା ମୋର ବାବା କିଛି ବର୍ଷ ତଳେ ଖଜୁରୀପଡା ବ୍ଲକ ରେ ଥିଲେ ତ ଜବ ଡ୍ରାଇଭର ଥିଲେ।
ଓ ହୋ।
ତ ସେ ମୁଁ ଅଫିସ ଯାଏ ଯାଇଛି, ଅଫିସ ଯାଏ ଯାଇଛି ତା ଆକୁ ଗଲେ ବୋଧେ ପେଟ୍ରୋଲ ପମ୍ପ ପଡୁଛି ସେଠୁ ଯାଏଁ ସେ ଭିତରେ ବୁଲାବୁଲି କରୁଛି।
ନା ସେପଟ ନୁହଁ ମାର୍କେଟ ଟା ଏଇପଟ ନା।
ତ ସେ ହା ହାଟ କୋପଡ କୋପଡ ଅଛନ୍ତି। କେଭା।
। ମାର୍କେଟ ଟା ତମେ ପେଟ୍ରୋଲ ସାଇଟ ପଟୁ ଗଲ ନା ସେ ରାସ୍ତା ପଟୁ ନାହିଁ ଏପଟୁ ଟିକେ ଜଷ୍ଟ ଆଗକୁ ଆଇବ। ମାନେ ଏମତି ପାଞ୍ଚ ଛ ପାଦ ଆଗକୁ ଆଇଲେ ଏପଟ ମାର୍କେଟ ଆଉ। ।
ଓହୋ ଠିକ୍ ଅ
ହୁଁ।
ଓହୋ। ନାଇଁ ମୁ ହଁ ମୁଁ ଯାଇଛି ହେଠି ହାଟ ବସ୍ଥା ହଉଛି ସେ ଛକର ଟିକେ ଆଗକୁ।
ହଁ।
ସେ ହାଟ ପାଖରେ କି?
ହୁଁ ଉପରେ ରହୁଛି ହେଲେ ଏ ମାନେ ଘର ଗୁଡାକ ସାଇ ଏକ ସଇଟ୍ ଅଛି ନା କେବଳ ଗେଟ ହିଁ ଅଛି ଯେ ଜଣା ପଡୁନି ଆଉ।
ଓ ହୋ।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
ହଁ ମୁଁ ଆଗରୁ ବହୁତ କମ ଯାଏ ସେ ସାଇଟ୍ ଅପଟକେଟା ଯାଏ। ଯାଇଛି କିନ୍ତୁ ବହୁତ ବୁଲିନି ଆଉ ତ ଏତେ ଖାସ କରିକି ଜାଣିନି ସେ।
ଓହୋ ହଁ ଅଛି ଜଗନ୍ନାଥ ମନ୍ଦିର ଅଛି ଆଉ ଲୋ କ୍ଷ୍ମୀ ମନ୍ଦିର ଅଛି କାଳୀ ମନ୍ଦିର ବି ଅଛି ବୋଧେ।
ଓହୋ ମାଉସୀ ମା ମନ୍ଦିର ଟା କୋଉଠି ତାହେଲେ? ମାଉସୀ ମା ମନ୍ଦିର ଟା କୋଉଠି ତାହେଲେ?
ହଁ ସେଇଟା ମୁଁ ଜାଣିନି ଭାଇ ମୁଁ ବି ଏତେ କିଛି ଜାଣିନି ମୁଁ ବି ପ୍ରାୟତଃ ସେ ଫୁଲବାଣୀରେ ହିଁ ରହେ।
ଓହୋ ଏବେ ଏବେ ଯାଇଛନ୍ତି ବୋଧ ତାହେଲେ
ହଁ ଏମିତି ଯିବା ଆସିବା ତ ଲାଗି ରହୁଛି ଆଉ।
ଆପଣ କଣ କଣ କରୁଛନ୍ତି ନା କଣ?
ନା ଏରେ ଆମର ଷ୍ଟଡି କରୁଛି ପା।
ଓହୋ ସେଇଟା କଣ ଖଦ୍ରପଡା କଲେଜରେ?
ଖଜୁରୀ ଗୁଡା ନାଇଁ ଫୁଲବାଣୀରେ।
ଓ ହୋ ହୋଉ ଠିକ୍ ଅଛି। ଆଉ ଆଙ୍କର ରଥଯାତ୍ରାରେ ପୁରୀ ଫୁରୀ ଯିବାର ଅଛି କି ନା ନାଇଁ?
ପୁରୀ ଫୁରୀ ଯିବାର ଇଚ୍ଛା ତ ଅଛି। ହେଲେ ତ ବଜେଟ୍ ନାହିଁ ଆଉ।
ହଁ ସେଇଟା ଆସା ଆମର ବି ଇଚ୍ଛା ତ ଅଛି ସବୁଆଡେ। କିନ୍ତୁ ସେ ଚାହିଦା ଟାକୁ ପୂରଣ କରିବା ପାଇଁ ହୁଁ ଇଆଡେ ସାଥ ଦ ଆଉ ପଇସା ସାଥ ଦଉନି ଆଉ ତାପରେ ଅବ ହେଇଥିଲେ ବି ଏତେ ଭିଡ ହଉଛି ଟିକେ ଯିବା ପାଇଁ ସେ ଭିଡ ପାଇଁ ବି ଟିକେ ଇଚ୍ଛା ଲାଗୁନି।
ହଁ।
ସେଟା କମ୍ ଭିଡ ହଉଛି ସେ ରଥଯାତ୍ରା ଦିନ।
ହଁ ବା।
ହୁଁ ଦେଖାଯାଉ ଯଦି ଭିଡ ମାନେ ଯଦି ହେଲା ଗଲି ଦର୍ଶନ କରିଦେବେ ଆମେ ସୁନାବେଶ ଧରି ସୁନାବେଶ ପଡୁଛି ଇଏ ଆମର ଯୋଉ ପରେ ଗୁଣ୍ଡିଚା ଯାତ୍ରା ପରଦିନ।
ହଁ।
ସୁନାବେଶ ଠାକୁରଙ୍କୁ ସୁନା ସୁନା ପିନ୍ଧେଇକିନା ବେଶ ସଜେଇକିନା ରଖୁଛନ୍ତି ତାପରେ ପରେ କଣ ବେଶ ସଜଉଛନ୍ତି ସୁନାବେେଶ କରୁଛନ୍ତି ତା ପରଦିନ ଆଉ ଗୋଟେ କୋଉ ବେଶ କହୁଛନ୍ତି ତା ପରଦିନ ନଉଛନ୍ତି ନା ଠାକୁରଙ୍କ ଭିତରକୁ?
ହୁଁ ମା ଆମେ ପ୍ରଭୁଙ୍କ ଅନେକ ବେଶ ଅଛି ପା। କୋଉଠି ଗୋଟେ ମେଳାରେ ମେଳାରେ ବୋଧେ ଦେଖୁଥିଲେ ନା କୋଉଠି କୋଉଠି ଗୋଟେ କୁଆଡେ?
ଓହୋ ହଁ ଇଏ ଏବେ ଯୋଉ ରଥଯାତ୍ରା ରେ ସେତେବେଳେ ସବୁଦିନ ଅଲଗା ଅଲଗା ବେଶ କେବେ ସିଂହ ବେଶ କେବେ କେବେ ନର ବେଶ ଏମିତି କେତେ ପ୍ରକାର ବେଶ ସବୁ ସବୁ ନ ଅଲଗା ବିଷୟରେ ରହୁଛନ୍ତି
ହୁଁ।
ପୂନେ ହଁ ଯଦି ତମେ ଦେଖିଯାଆନ୍ତ ଭଗବାନଙ୍କୁ ମାନେ କୋଉ ବେଶରେ ଦେଖିବା ପାଇଁ ତମକୁ ଅଧିକ ଭଗବାନ କତା
ମତେ ଅସଲ ମୁଁ ଭାବୁଛି ଅ କହିଲେ ଭଗବାନ କେମତି ଦେଖିବାକୁ? ଅସଲ ଶବ୍ଦରେ ମଣିଷ ହିଁ ଦେଖିବାକୁ? ନା ଅଲ
ବେଳେ ବେଳେ ମୁହଁ, ମୁହ ମାନେ ମନକୁ ଆସୁଚି, ସତରେ ଭଗବାନ ଆମ ନା, ଦେଖିବାକୁ ହେଇଥିବେ, ନା କଣ?
ଆ ସେଇଟା କଣ ସମସ୍ତେ ଦେଖିଥିବେ ନା କଣ? ସମସ୍ତେ ନାଇଁ ନା ସେ ନା ମାନେ ଯାହା ଆମର ଅନ୍ତରଆତ୍ମା ଯାହା ଦେଖାଏ, ଆମେ ତାହା ଦେଖିବା ଆଉ।
ହଁ ସେଇଟା ବି ସତ କଥା ଭାଇ। ତମର କଥା। ନାଇଁ ବେଳେ ବେଳେ ମନକୁ ଆସେ। ଭଗବାନ ଥିବେ ବୋଲି ଅସଲରେ କେମିତି ଥିବେ? ଆମେ ଯେମିତି ଭାବୁଚେ ସେମିତି ଥିବ ନା ଅନ୍ୟ କିଛି ବେଶରେ ଅନ୍ୟ କିଛି ଆକାରରେ ଥିବେ ବୋଲି?
ଆମେ ଯାହା ବହିରେ ପଢୁଚୁ, ଆମର ଯାହା ମାନେ ଏ ମାଇଣ୍ଡରେ ଯାହା ଆଉଚି, ଆମେ ତାହା ସେ ବିଷୟରେ, କଳ୍ପନା କରିକି ଆମେ, ଭଗବାନ ଅଛନ୍ତି ବୋଲି ଜାଣୁଚୁ ନା।
ହଁ ସେଇଟା ସତ, ସତ କଥା ଆମେ ଭାବିଆ ଅନ୍ତତଃ ଯାହା ଦେଖୁଚୁ ସେ ମୁର୍ତ୍ତିକୁ ଯାହା ଭାବିଦବା କଥା ଏମିତି ଥାଇପାରନ୍ତି ବୋଲି ଆଉ।
ଆଉ ନହେଲେ, ସେ ଅନନ୍ତ ନିଳାକାରକୁ କିଏ ଦେଖିପାରିବ।
ହଁ ବା।
ତ ଆଗ କାଳରେ କିଏ ଦେଖି ପାରିଥାନ୍ତି।
ହୁଁ ହୁଁ।
ତମେ ହେଇଥାନ୍ତ ବେଲେ କେଉଁ ବେଶ ଦେଖିବା ପାଇଁ ଚାହିଁଥାନ୍ତ?
ମୁଁ ହେଇଥାନ୍ତି ମାନେ ମୁଁ ତ ମୁଁ ଏମିତି, ବେଶ ଫେଶ ଏମତି ଧାରଣା କରିକି, ଦେଖିନଥାନ୍ତି ଆଉ।
ଓହୋ। ଯେମିତି ହେଲେ ବି ଠାକୁର ଦର୍ଶନ କରୁ- ଦର୍ଶନ ଦିଅନ୍ତେ ହେଟା
ହଁ ଯେମିତି ହେଲେ ବି ଦର୍ଶନ କରିବା ପାଇଁ ଚାହିଁଥାନ୍ତି ଆଉ।
ଓହୋ, ହଉ। ହଉ ଆଶା କରୁଚି, ଆପଣଙ୍କୁ ଦର୍ଶନ ଦେବେ ଠାକୁର।
କେଜାଣି ମୋର ଅସଲ ମୋର ଏବେ ଯାଏ, ଠାକୁରଙ୍କର ଛବିଟା ମୋ ମନରେ ଆସ ସି, ପାରୁନି କେମିତି ହେଇଥିବ ଅସଲରେ ବୋଲି? ଏବେ ମୁଁ ଠାକୁରଙ୍କର ଛବି ଦେଖିଲେ, ଏକା ତାଙ୍କୁ କି ତାଙ୍କୁ କହିବି ଆଉ, ପ୍ର ଭୁ, ଆପଣ ଏମିତି ଦେଖାଯାଉ- ଏମିତି ଅଛନ୍ତି ମତେ ଦର୍ଶନ ଦିଅନ୍ତୁ। ମୋ ଛବ- ମୋ ମନେ ଛବି ଆସି ପାରୁନି।
ଓହୋ। ହଁ ହଁ।
ଅସଲରେ ମୁଁ ବି ଚାହୁଁଚି, ଅସଲ କେମିତି ଆସନ୍ତି ଠାକୁର ଜାଣିବା ପାଇଁ, ଚାହୁଁଚି ଅସଲରେ।
ଦେଖାଯାଉ କିଏ ଜାଣେ ଯଦି ହୁଏ ତ ଭବିଷ୍ୟତରେ କିଛି ଠିକ୍ ନାହିଁ ନା, ମଣିଷ ଜୀବନ କିଛି ଠିକ୍ ନାହିଁ। ହୁଏତ ଭବିଷ୍ୟତରେ ମୁଁ ଦେଖିପାରିବି।
ହଁ ହଉ ଭାଇ ରଖୁଚି ତାହେଲେ?
ହଉ ଠିକ୍ ଅଛି ତାହେଲେ।